ଆଁ ଆଗ
ହାଲୋ।
ହଁ ଭାଇ କୋଉଠି ଏବେ?
ମୁଁ ଏବେ ଘର ପାଖରେ ଅଛି।
ଅହୋ। ଆଉ ଆଉ କଁ ଖବର୍ ପଢାପଢି କେମ୍ତି କଁ ଚାଲିଚି ଆଉ ସବୁ ଭଲ?
ହଁ ପଢାପଢ଼ି ସବୁ ଭଲ ଚାଲିଚି ଏବେ ଯୁତ ଦୁଇ ପରୀକ୍ଷା ସରିଯାଇଚି। ଆଉ ଏବେ ଫାଙ୍କା ଅଛି ଘର ବାହାରେ ଆଉ।
ଅହୋ। ଆଉ ତମେ ତ ଏଇନା ଭଲ ପୁରା ବଡ଼ି ୱାର୍କଆଉଟ୍ ଫାର୍କଆଉଟ୍ କରୁଚ ପୁରା କସ୍ ବ୍ୟାୟାମ୍ କସରତ କରୁଚ।
ହଁ।
ଭଲ ତ ପୁରା ନିଜ ବଡି ପୋଶ୍ଚର୍ କୁ ବନେଇ ସାଇଲଣି ଆଉ କେମ୍ତି କଣ ସବୁ ଏ। ତେ କଣ୍ କେମ୍ତି କଲ?
ହୁଁ।
ତେ କଣ କେମିତି ଦେଖିଆକୁ ଗଲେ ତ ଏବେ ସବୁ ପିଲା ତ ଏବେ ମୋବାଇଲ୍ ଫୋବାଇଲ୍ ରେ ମାନେ ମା ତିଛନ୍ତି କେ ଏବେ ମାନେ ଫିଟ୍ ରହିଆକୁ ଚାହୁଁନାହାନ୍ତି ଆଜିକାଲିଆ ଦୁନିଆରେ ସବୁ ବାହାର ଖାଇଆ ଖାଉଛନ୍ତି।
ସୋସିଆଲ୍ ମିଡିଆ ସବୁ ଆସିଲା ସବୁ ସୋସିଆଲ୍ ମିଡିଆ ରହିଲେ କିଏ କଁ ନିଶା ପାଣି କଲେ ଇଏ କଲେ ସିଏ କଲେ ଏମ୍ତି ସବୁ। ଚାଲଚି ସବୁ ସମସ୍ତିଙ୍କର ଆଉ ତମେ ଏ ତେ ଇଏ ଭିତରେ କେମ୍ତି ଏତେ ଫିଟ୍ ଅଛ କେମ୍ତି ତମର
ଫିଟ୍ ରହିବାର କାରଣ ଏହିକି ଯେ ମାନେ ଯେହେତୁ ମୁଁ ସବୁଦିନି କଣ ସକାଳ ସନ୍ଧ୍ୟାରେ ବ୍ୟାୟାମ୍ କରୁଚି ଆଉ ବାହାର ଖାଇଆ କିଛି ଖାଉନି ବାହାର୍ ଖାଇଆ ନ ଖାଇଆକୁ ବାହାର୍ ଖାଇବା ଟା ବି ଖାଇ ଖାଇବା କଥା ନୁହଁ କାହିଁକିନା ବହୁ ତେଲ ରହୁଛି ଯାହାକି ଦେହ ପାଇଁ ଭଲ ନୁହଁ। ଦେହରେ ଚର୍ବି ଜ ମାତି ଯାଉଛି କାହାର ତ ମାନେ ଦେହରେ କୋଲେଷ୍ଟ୍ରଲ ବଢି ଯାଉଚି। ଏଇ ସବୁ ଏବେଠୁ ଆମେ କରିବା ତାହାଲେ ଆମେ ଭବିଷ୍ୟତରେ ଯେତେ ବଡ ହେଇ ଯିବା ଆମର ବହୁତ୍ କମ୍ ମାନେ ଦେହରେ ରୋଗ ରହିବ। ଆମ ପରେ ଯୋଉମାନେ ଆସିବେ ଯେନ୍ ଆମ ପର ପିଢି ତାଙ୍କୁ ଆମେ ସୁରକ୍ଷିତ ରଖି ପାରିବା। ଏହା କରିବା ଦ୍ୱାରା ଦେହ ସବୁବେଳେ ସୁସ୍ଥ୍ ତ ରହୁଛି ଆଉ ମାନେ ଯେ ଯାହାକି ଆଜିି କାଲିକାର ଏବେକାର ଯାହା ମାନେ ମ୍ୟା ସବୁ ଲୋକଙ୍କର ଦେହ ରୋଗ ଯୋଉଟା କି ବ୍ଲଡ୍ ପ୍ରେସର ହେଲା କିମ୍ବା ସୁଗାର୍ ଏଇ ଉରା ମା ସବୁ ରହୁଛି କିନ୍ତୁ ଏବେଠୁ ଆମେ ତାକୁ କରି କରି ଯିବା ଯେହେତୁ ବାହାର୍ ଖାଇଆ କିଛି ନ ଖାଇବା ଦ୍ଵାରା କିମ୍ବା ଯାହାବି ସବୁବେଳେ ସୁସ୍ଥ ଖାଇବା ଖାଇବା ତାଜା ଫଳ ହେଲା କି ତାଜା ପନିପରିବା ଏଆ ଖାଇଆ ଦ୍ୱାରା ସବୁବେଳେ ସୁସ୍ଥ ର ସୁସ୍ଥ ରହିବ। ଯାହା ଫଳରେ ଆମୁକୁ କିଛି ରୋଗ ହବନି ଆମେ ଚାହିଁକି ବିସ୍ ସମସ୍ତଙ୍କୁ ନିୟନ୍ତ୍ରଣ ରେ ରଖିପାରିବା କ ଏହା ଏମିତି ଶିଖେଇକି ଯୋଗା ହେଲା।
ଏବେ ତ ଭାଇ ଆମର କହିଲା ଭଳିଆ ବହୁତ୍ ଛୋଟ ଛୋଟ ପିଲାଙ୍କୁ ବି କୋଡିଏ ପଚିଶି ବର୍ଷର ଓ ବୟସର ପିଲାମାନଙ୍କୁ ବି ଡାଇବେଟିସ୍ ବାହାରୁଚି। ଆ ଆୟୁ ରୋଗ ଆଖି ଆଖି ଯୋଉ ଆମର ଆଖି ରୋଗ ବାହାରୁଚି ଚକ୍ଷୁ ରୋଗ ତାପରେ ହଉ ଚି ଆମର କୋଲେଷ୍ଟ୍ରୋଲ୍ କାଆର ବଢ଼ିଯାଉଚି କାହାର ଚର୍ବି ବଢ଼ିଗଲାଣି କାହା କୁ ଜଣ୍ଡିସ୍ ହେଇଯାଉଛି, ଏମିତି ତ ବହୁତ୍ ପ୍ରକାର ରୋଗ ହଉଛି ନା। ଯାହାଦ୍ୱାରା କି ଆମର ପପୁଲେସନ୍ ବି ଧୀରେ ଧୀରେ କମି ଯାଉଛି। ଯାହାଦ୍ଵାରା ବହୁତ୍ ଉଁ ଆଡୁ ବହୁତ ଜଣଙ୍କର ଅସୁବିଧା ହଉଛି।
ହଁ ହଁ ଠିକ୍ ତମେ ତ ଠିକ୍ କଥା କହୁଛ। କାହିଁକି ନା ଏବେକାର ତ ଯୁବ ଯୁବପିଢି ସବୁ ଏଇଭଳିଆ ରୋଗରେ ମାନେ କୋଡିଏ ବର୍ଷରେ ତ ପିଲାଙ୍କର ଚୁଟି ପାଚି ଗଲାଣି, କାହିଁକି ନା କେହି ଆଜିକାଲି ଆ ଦୁନିଆରେ ଏବେ ସୁସ୍ ସ୍ଥ ରହିବାକୁ ଚାହୁଁନାହାନ୍ତି, ସବୁ ବାହାର ଖାଇବା ଖାଇଲେ।
ଆମର ଯୋଉ ବାହାର ଖାଇବା ଯୋଉ ଫାଷ୍ଟ ଫୁଡ଼ ଯୋଉ ତେଲ ଭାଜି ଜିନିଷ ହେଲା, ସେଗୁଡ଼ା ସବୁ ଖାଉଛନ୍ତି। ସେଗୁଡ଼ା ଖାଇବା ଦ୍ଵାରା ଆମର ବଡି ଭିତରେ ଯୋଉ କୋଲେଷ୍ଟ୍ରଲ ବଢିଯାଉଛି ଯାହାଦ୍ଵାରା କି ଚର୍ବି ବଢୁଛି, ଚର୍ବି ବଢିବା ଦ୍ଵାରା ଆମର କାହାର ଷ୍ଟୋନ୍ ହେଇଯାଉଛି, କାହାର ଇଏ ହେଇଯାଉଛି ନାଇଁ କି?
ହଁ।
ଯଦି ଆମେ ଏଇ ଖାଇବା ଗୁଡ଼ା ଉଁ ଯଦି କମେଇଦବା
ହଁ।
କି ଅଲ୍ଗ୍ ବାହାର ଜିନିଷ ଖାଇବାନି ପୁରା ଘର ପିଓର ଜିନିଷ ଖାଇବା।
ହଁ
ତାହେଲେ ଯାଇକି ଆମ ବଡିରେ କିଛି ଚେଞ୍ଜେସ୍ ହବ, ନା କଣ ଭାଇ?
ହଁ ସେଇୟା ହେଲା ଠିକ୍ କଥା, ଏଇଆ ଯଦି ସମସ୍ତେ କରିବା
ଏଗ୍ ଆଗକାଳରେ ତ ବୋ, ଆଗ କାଳରେ ତ ସେତୋବେଳେ ଆମ ବାପାମାଆଙ୍କ ଅମଳରେ ସେତବେଳେ ତ ଏ ପର୍ଯ୍ୟନ୍ତ ସିଏ ଷ୍ଟ୍ରଙ୍ଗ ଅଛନ୍ତି ନା ତାଙ୍କର ଡାଇବେଟିସ୍ ଅଛି ନା ତାଙ୍କର ସୁଗାର୍ ଅଛି, ନା ତାଙ୍କର କିଛି ଅଲଗା ରୋଗ ଅଛି। ନାଇଁକିି?
ହଁ କାହିଁକି ନା ସେ ସେତବେଳୁ ସେତେ ଭଲ ଖାଇବା ଖାଇ ଆସିଛନ୍ତି। ହଁ ସୁଦ୍ଧ ଜିନିଷ ଖାଉଥିଲେ ତା ସହିତ ସମସ୍ତେ କାମ କରୁଥିଲେ କେହି କେହିବି ବସୁନଥିଲେ।
ହଁ ତା ସହିତ ହଁ ଏଇଟା ଭାଇ ସେଇଟା ଭାଇ ଠିକ୍ କଥା ତମେ ଯୋଉଟା କହିଲ ମାନେ ସିଏ ଯେ ଯୋଉ ଅନୁସାରେ ଖାଉଥିଲେ ସେଇ ଅନୁସାରେ ନିଜ ଇଏକୁ ମାନେ ବ ବଡିର ସହିତ ବି ତାମାନେ ଶରୀର ସହିତ କାମବି କରୁଥିଲେ, ତେଣୁକରି ସିଏ ସୁସ୍ଥ ରହୁଥିଲେ, ନାଇଁ କିି?
ହଁ
ଆଉ ମୁଁ ତ ଶୁଣିଛି ଭାଇ ଯେତେ ଆମେ କାମ କରିବା ଆଉ ଯେ ଜେଁ ଯେତେ ମ୍ ଯୋଉ ଆମର ଯୋଉ ମସଲ୍ ଅଛି ତା ଉପରେ ଯେତେ ଆମେ ପ୍ରେସର ପକେଇବା ସେ ସେତେ ଅଧିକା ଆମର ହଁ ଡେ ଆମର ଉତ୍ପନ୍ନ ହେବେ ଅଧିକା ବଢିବେ।
ହଁ ତମେ ଠିକ୍ ଶୁଣିଛ ଖାଲି ମା ଗୋଟେ ଇଏ କରି କହୁଛି କାହିଁକି ନା ଆମେ ଯେତେ ବି କାମ କରିବା ଆମ ମସ୍ ଆମ ଯୋଉ ମସଲ୍ ଯୋଉଟା କହୁଛନ୍ତି ମାଂସ ପେଶୀ ଆଉ ଏବେକାର ଯୁବପିଢ଼ି ଯାହା ଏଇଟାକୁ ଜାଣୁଛନ୍ତି ଏଇଟା ହେଲା ଆଉ କୁହାହଉଛି ଜିମ୍। ଆମେ ସେଟା ବ୍ୟାୟାମ ଆଉ କିମ୍ବା ଯୋଗ କହୁଛନ୍ତି
ଯୋଗ କହୁଛନ୍ତି, ସେତେବେଳେ ତ ଭାଇ ଆମର ବୋଦ୍ଧି ଧର୍ମନ୍ ଯୋଉ ଥିଲେ ଆମର ଋଷି ଯୋଉ ଥିଲେ ସିଏ ଯୋଉ ଚାଇନା ଯାଇଥିଲେ ସେତେବେଳେ ତ ସିଏ ବି ବହୁତ ଇଏ କରିଛନ୍ତି ବହୁତ ଟେକ୍ନିକ୍ ଆମର ଇଏ ବହୁତ ଶିଖେଇକି ଆସିଛନ୍ତି, ଯୋଉଟା କି ଏ ସେଟାକୁ କେହି ବି ଆମ ଇଣ୍ଡିଆନ୍ସ ମାନେ ଫଲୋ କରୁନାହାନ୍ତି।
ହଁ
ମୁଁ ଯାହା ଶୁଣିବାକୁ ପାଇଛି
ହଁ କାହିଁକି ନା ସେ ସେତେବେଳେ ବହୁତ ମାନେ ବହୁତ ହାର୍ଡ ଟ୍ରେନିଂ କରିକି ସିଏ ମାନେ ସଫଳ ହେଇକି ତାଙ୍କ ନାଁରେ ଏବେ ବି ମନ୍ଦିର ଖୋଲିକି ପିଲାଙ୍କୁ ଶିଖା ହଉଛି ଯୋଉଟା କି କମ୍ଫୁ ନାଁ ରେ ଜାଣୁଛନ୍ତି ଚାଇନା ରେ।
ହ
ଯୋଉଟା ମାନେ ମାର୍ଶଲ ଆର୍ଟରେ ଗୋଟେ କଳା ତାଙ୍କର ଅଛି ଯୋଟା ଯୋଉଟା କୁ ପୁଅ ଆଉ ଏମିତି ଦି ଚାରିଟା କଣ
କୁମ୍ଫୁ ମାର୍ଶାଲ ଆର୍ଟ ଆଉ ଗୋଟେ କଣ ଏମିତି ସା ସାଉଲିନ୍ ସାଉଲିନ ଟେକ୍ନିକ ଗୋଟେ ହଁ ସାଉଲି ଟେପଲ ପୁଲେ ପ୍ର ପ୍ରତିଷ୍ଠା ପ୍ରକୃତରେ ସିଏ ଆମ ନିଜ ଭାରତୀୟ ହିଁ କରିଥିଲେ ବୋଦ୍ଧି ଧର୍ମରେ ହିଁ ଯାଇକି କରିଥିଲେ
ଚନ୍ତି କିନ୍ତୁ ଆମେ ନିଜେ ଭାରତୀୟ ହେଇକି ବି ତାକୁ ଆମେ ଫଲୋ କରିପାରୁ ନାହାନ୍ତି। ତାକୁ ଅନୁସରଣ ଘର କରିପାରୁ ନାହାନ୍ତି।
ହୁଁଁ ଆମେ ଗର୍ବିତ ସେଥିପାଇଁ କି ଆମ ଭାରତୀୟ ଜଣେ ଯାଇକି ଚାଇନା ରେ ଏତେ ଧର୍ମ ଯାଇକି କ ଗଲେ ସାଉନି ଟେକ୍ନିକ୍ ଦେଲେ କୁମ୍ଫୁ ଦେଲେ ମାର୍ଲଆର୍ଟ ଦେଲେ କିନ୍ତୁ ତ ତାପରେ ବି ଆମେ ଲଜିତ ଯେ ଆମେ ତାକୁ ଫୋଲୋ କରିପାରୁନାହୁ ତାକୁ ଅନୁସରଣ କରିପାରୁନହୁ। ବହୁତମାରତୀୟ ମାନେ ତାକୁ ଫଲୋ କରୁନାହାନ୍ତି କି ଏଇ ଯୋଉ ଏଇ ଯୁଗରେ ନା କଣ ଭାଇ?
ହଁ ଠିକ କଥା କହିଛ ଆଉ ଯଦି ତମେ ବି ଚାହୁଁଛ କି ମାନେ ହେଲେ - ମାନେ ସୁସ୍ଥ ରହିବା ପାଇଁ ହେଲ୍ଦି ରହିବା ପାଇଁ ଆଉ ମାନେ ସମସ୍ତଙ୍କୁ କିଛି ଶିଖେଇ ପାରିବା ପାଇଁ ତାହେଲେ ମୁଁସଣ କରିଛି ଦନ୍ତ କାଠି ହଉ କି ତମ ବସ ପେଷ୍ଟେ ହଉ ଯାଉଥିରେ ଦାନ୍ତ ଘସ ତାପରେ ଟିକେ ପାଣି ପିଇବ ପେଟ ଟିକେ ଥଳା ରଖିଲା ପରେ ଦାନ୍ତ ଘଷି ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ଖାଇବ କିଛି ହାଲୁକା ଜଳଖିଆ ଏମିତି କଦଳୀ ଫଦଳୀ ହେଲା ଆମର ଚୁଡା ହେଲା କଞ୍ଚା ଚୁଡା ଯାହାକି ମାନେ ଖାଇବ ବହୁତ ସକାଳୁ ଆମେ ଯେତେବେଳେ ସକାଳୁ ଉଠିଲା ପରେ ଯେତେବେଳେ ଆମର ଦେହ ଟା ପୁରା ରେଷ୍ଟ ନେଇଥାଏ ନା ଆଉ ସେ ଭିତରେ ପେଟରେ ବହୁତ ଏସିଡି ହେଥାଏ ଯଦି ଆମେ ତାକୁ ସକାଳେ କିଛି ଭଲ ଖାଇବା ଖାଇବା ହେଲ୍ଦି ଖାଇବା ଯେମିତି ଫଳମୂଳ ତାହେଲେ ଏସି ଟା ନ୍ୟୁଟ୍ରାଲ କରିଲଲା ପରେ ମାନେ ବାଲାନ୍ସ ହେଇଯାଏ। ତାପରେ ଆମେ ମିଲ୍ ପାଇଁ ଯିବା କିମ୍ବା ଆମର ଆଠଟା ନଅଟା ବେଳେ ତ ସାଧାରଣତଃ ସମସ୍ତେ ଆମ ଓଡିଶା ଲୋକ ହଉ କିମ୍ବା ଭାରତୀୟ ଲୋକ ସମସ୍ତେଙ୍କର ଜଳ ଭୟ ଟାଇମ ଟା ହେଲା ଏଇଟା ତାପରେ ନେକ୍ଟ ଆମର ମିଲ୍ ଯୋଉଟା ଆମ ବାରଟରେ କୁହାଉଛି। ତା ଭିତରେ ଆମେ ଯାହାବ ଯେମିତି ବାର ଅନୁସାରେ ଆମେ ପାଳନ କରୁଛନ୍ତି ଆମେ କୋଉଦିନ ଆଇଁଷ ଖାଉଛନ୍ତି କୋଉଦିନ ଖାଉନାହାନ୍ତି। ଯାହାବି ଆମେ ଖାଆନ୍ତି ଆମେ ଭଲ ଚେଷ୍ଟା କରିବା କି ଭଲ ଡାଲି ଜାତୀୟ ଖାଦ୍ୟ ଖାଇବା ଆଉ ଯେମିତି ଯୋଉଟା ପ୍ରୋଟିନ ଜାତୀୟ ଖାଦ୍ୟ କୁହା ହାଉଉଛି ଆମର ଯୋଉଟା କି ଅଧିକ ଆ ଆମିଷ ଉପରେ ଯାଉଛି ଯାହାକି ମାଛ ମାଂସ ଅଣ୍ଡା ଏଇଭଳିଆ ଏଇ ଗଲା ଆମର ଦ୍ଵିତୀୟ ମାନେ ମିଲ୍ ଯୋଉଟା କହୁଛନ୍ତି। ତାପରେ ଆମେ ଚାରିଟା ବେଳେ କିଛି ସେମିତି ହାଲକା ଖାଇବା ଯାହାକି ସ୍ନାକ୍ସ ବିସ୍କିଟ ଟାଇପ ର ହେଇଥିବ ଚା ଫା ହେଲା ଏଇଭଳିଆ ରହିବା ଆଉ। ସନ୍ଧ୍ୟାରେ ଆମେ କଣ କରିବା ନା ସନ୍ଧ୍ୟାରେ ଶୋଇବା ଦି ଘଣ୍ଟା ଆଗରୁ ଖାଇବା ଟିକେ ଏପଟସେପଟ ହବା ଟିକେ ହଜମ ହବ ଶୋଇବା ଯେମିତି ସାଧାରଣତଃ ଭାରତୀୟ ମାନେ ଶଇବା ଙ୍କର ଟାଇମ ହେଲା ଦଶଟାରୁ ଏଗାର ଟା ତେଣୁ ଚେଷ୍ଟା କରିବା ଖାଇବା ହଁ ଆମେ ଚେଷ୍ଟା କରିବାକୁ ଖାଇବା ଆମେ କଣ ଦି ଘଣ୍ଟା କରୁ ମାନେ ଆଠଟାରୁୁ ନଅଟା ଭିତରେ ଆମେ ଖାଇଲେ କିନ୍ତୁ ଶୋଇବା ଆମେ କେତେ ଦଶଟାରୁ ଏଗାରଟା ଭିତରେ ତାପରେ ଉଠିବା ପୁଣି ଚାର ଚାରିଟାରୁ ପାଞ୍ଚଟା ଭିତରେ
ଶୁଣିଥିଲି କି ଧର ଶ୍ଵେତ ସାର ଜାତୀୟ ଖାଦ୍ୟ ପୁଷ୍ଟି ସାର ଜାତୀୟ ଖାଦ୍ୟ ଏଇଗୁଡା ମାନେ ସ୍ୱେତସର ଜାତୀୟ ଖାଦ୍ୟ, ପୃଷ୍ଟିସର ଜାତୀୟ ଖାଦ୍ୟ, ଆମର ଖାଇବା ହଉଛି ନିହାତି ଜରୁରୀ। ଯେମିତି କିି ଆମର କଦଳୀରେ ହଉଛି ଶ୍ଵେତ ଶାର ଜାତୀୟ ପୁଷ୍ଟିଶାର ଜାତୀୟ ଖାଦ୍ୟ ହେଇଗଲା ଦହି ଲହୁଣୀ କ୍ଷୀର ହଁ ସ୍କିନ୍ ଟାକୁ ଅଧିକ ଭଲ ଗ୍ଲୋ କରେ ଆମର ସ୍ନେ ଆଉ ଆଉ ଶ୍ ଡାଲିରେ ରହୁଛି ଆଉ ଆମର କଦଳୀରେ ବି ରହୁଛି।
ଏଇଭଳି ରହୁଛି ଆଉ ଆମେ ଦେଖି ଚାହିଁକି ଆମର ଯାହା ଯେମିତି ହେଲା ସକାଳୁ ଉଠିକି ଆମେ ବି ଖାଇପାରିବା ଭିଜା ସୋଲା ମୁଗ
ହଁ ଆଉ। ଆଉ ଏବେ ତ ଭାଇ ସବୁଆଡେ ମୁଁ ଦେଖିଲି କି ସପ୍ଲିମେଣ୍ଟ ନଉଛନ୍ତି ଅ ମାନେ ଯୋଉ ପାଉଡର ଯୋଉ ଇଏ ଖାଉଛନ୍ତି ପ୍ରୋଟିନ ପାଉଡର ସେଇଟା କଣ ଆମେ ନ ଖାଇଲେ ବି ସେଇଟା ଆମେ ନ ଖାଇଲେ ବି ଆମେ ଘର ନି ନିଜ ଘରରେ ଜିନିଷ ଯଦି ଖାଇପାରିବା କ୍ଷୀର ଖାଇପାରିବା ଦହି ଖାଇପାରିବା ଲଉଣୀ ଖାଇପାରିବା ସୋଲା ଖାଇପାରିବା
ହଁ ଖାଇପାରିବା ସେମାନେ ଯୋଉମାନେ ସପ୍ଲିମେଣ୍ଟ ଖାଉଛନ୍ତି ତାଙ୍କୁ ତାଙ୍କର ମାନେ ତାଙ୍କ ମୁ ତା ଜୀବନର ମୂଳ ଲକ୍ଷ୍ୟ ହେଲା
ମନ୍ତି ସେଇଟାକୁ ବଢେଇବା କିନ୍ତୁ ଆମର ମୂଳ ଲକ୍ଷ୍ୟ କଣ ଆମେ ହେଲଦି ରହିବା ଫିଟ ରହିବା ଆମର ଏତେ ବଡ ମସଲ ଦରକାର ନାହିଁ। ଆମେ ଘର ଖାଇବା ଖାଇକି ବି ଠିକ ରହିପାରିବା ଆଉ ସପ୍ଲିମେଣ୍ଟ ହେଲା କଣ ସମ ସ୍ତେ ତାକୁ କିଣି ପାରିବେନି।
ହଁ ସମସ୍ତେ ସମସ୍ତିଙ୍କର ସେତିକି ମାନେ ଇଏ ନାହିଁ ଦକ୍ଷତା ନାହିଁ କି ସମସ୍ତଙ୍କର ପର ପରିସ୍ଥିତି କୋଉ ଭଳିଆ
ହଁ କିଣିକି ଖାଇପାରିବେ କିନ୍ତୁ ଆମେ ଚାହିଁଲେ ବି ସେ ସପ୍ଲିମେଣ୍ଟ ନ ଖାଇକି ଆମେ ମୁଗ କଞ୍ଚା ଖାଇବା ହଁ।
ଘର ଜିନିଷ ଖାଇକି ଆମେ ସୁସ୍ଥ ସବଳ ରହିପାରିବା ଆଉ ହଁ।
ଆଉ ଏଇଭଳିଆ ଗ ଚାଲିଚି ଆଉ।
ଆଉ ହଉ ତାହେଲେ ଭାଇ ଆଉ ତମେ ତ ପୁରା ବଢିଆ ଭାଇ ତମେ ବି ଘର ଖାଦ୍ୟ ଖାଇକି ହିଁ ତି ପୁରା ଆ ତମର ନିଜ ଶରୀର କୁ ଇଏ କରିଛ ଆଉ କିଛି ମାତ୍ରରେ ଘରେ ବ୍ୟାୟାମ ଫ୍ୟାୟାମ କରି ଇଏ କରିକି ସବୁବେଳେ ହଁ ସୁସ୍ଥ୍ ସୁସ୍ଥ ସବଳ ଅଛ ଆଉ ଭାଇ ମୁଁ ବି ଟ୍ରାଏ କରିବି ତମ ଭଳିଆ ଭାଇ କରିବା ପାଇଁ ତମକୁ ହିଁ ମୁଁ ଭାଇ ଅନୁସରଣ କରିବି ଆଉ ଯୋଉ ତମେ ଭାଇ ଟିପସ ଦେଲ ମୁଁ ତାକୁ
ହଁ ଯାହାବି ଅସୁବିଧା ହେଲା ଆମେ ତ ଅଛନ୍ତି ପାଖରେ ଆମକୁ ପଚାରି ପାରିବ ସବୁବେଳେ।
ହଁ। ଆଉ ହଉ ଭାଇ ତାହେଲେ ମୁଁ ସେଇ କଥା ଭାଇ କ କହୁଥିଲି କି କେମିତି କଣ ଆଉ ଭାଇ ଭାଇ ତ ପୁରା ଘରେ ଅଛନ୍ତି ଘର ସେ ରହିକି ଏମିତି କରିଛନ୍ତି ଆଉ ତାଙ୍କୁ ଟିକେ ପଚାରିକି ଟିକେ ବୁଝିବା ଆଉ।
ହଁ ହଁ ଭଲ କରୁଛ ଭଲ ନିହାତି ହଉ ହଉ।
ହଉ ଭାଇ ଆଉ।
ହଉ ହଉ ହଉ ତାହେଲେ ଭାଇ ଆଉ ରହୁଛୁ।